ଜୟ ଜଗନ୍ନାଥ ଭାଇ ସବୁ ଭଲ ଆଉ ତମ।
ହଁ ଆମର ସବୁ ଭଲ।
ସବୁ ଭଲ ଦେହ ପା ସବୁ ଭଲ ତ।
ସବୁ ବଢିଆ ଅଛି ଆଉ ଖାଇବା ପିଇବା କଣ ସବୁ ସରିଲାଣି।
ନା ଖାଇବା ପିଇବା ସରିନି। ଖାଇ ଏଇନା ଜଷ୍ଟ ଖାଇକି ଉଠିଲୁ ଦି ଦି। ଖାଇ ଏଇନା ମୁଁ ଖାଇକି ଉଠିଲୁ ମା ମାନେ ସବୁ ଖାଉଛନ୍ତି ଆଉ।
ଆଚ୍ଛା ଆଚ୍ଛା ଆଉ କୁହନ୍ତୁ ଆଉ ପାଗ ସବୁ
ଆଉ ତମର ତମର ଖିଆ ପିଆ ହେଲାଣି?
ହଁ ମୁଁ ଜଷ୍ଟ ଏବେ ଖାଇକି ଆସିଲି ଆଉ। ଆମେ କାମରୁ ଆସିକି ଏବେ ଜଷ୍ଟ ଖାଇଲି ଏବେ ଗଡିବାକୁ ଯାଉଥିଲି।
ଆଉ କଣ ଖିଆ ପିଇଆ କଣ ହେଲା?
କଲ କରିଦେଲେ ଆଉ ଆଜି ଆମେତ ଜୟଗୁରୁ ବାଲା ଅଛୁ ଆମେ ଟିକେ ଏ ସାଧା ଖାଉଛୁତ। ସାଧା ଉପରେ ଖାଇବା ପିଇବା ଆଉ।
ଓହ ଆଉ କ ସବୁ ଭଲ?
ଆଜ୍ଞା, ଆଉ ଆପଣଙ୍କର କଣ ଖାଇବା ପିଇବା ଆଜି?
ଆଜି ଆମର ଆଇଁଚ ଚିକେନ ଭା
ବାରି ଅଛି ଜିନେଇ ଆଜି ବାରି ଅଛି ଆଉ। ହୁଁ ହୁଁ ହୁଁ ଆଚ୍ଛା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଉ? କାମ ଫାମ ସବୁ ସୁ କଣ ସବୁ କରନ୍ତି କେମିତି?
ନା ପାଠ ପାଠ ପଢୁଛି ବିକମ ଥାର୍ଡ ଇୟର।
ଆଚ୍ଛା ବିକମ ଥାର୍ଡ ଇୟର, କଣ ସବୁ ମାନେ ଇଏ ରଖିଛନ୍ତି କଣ ଆପଣ ଅନର୍ସ କଣ ରଖିଛନ୍ତି?
ଅନର୍ସ ରଖଛି ଆକାଉଣ୍ଟ ଆଉ ସେଟ୍ସ।
ଆଚ୍ଛା ମାନେ ଆଚ୍ଛା ଆଚ୍ଛା ବିକମ୍ କମର୍ସ। କୋଉ କଲେଜ ଆଜ୍ଞା ଆ ଆଚ୍ଛା ଛାଡନ୍ତୁ ତ ମୁଁ ଆ ପଢ଼ାପଢ଼ି ସବୁ ଠିକ୍ ଚାଲିଛି ତ? ଆଉ କୁହନ୍ତୁ, ମୁଁ ଆକଚୁଆଲି ମୁଁ ଜବ କରେ। ଏଭଳି ଜାଗାରେ ଜବ୍ କରୁଛି, ଆଉ ଚାଷ ବାସ ଅଛି। ଏମତି ଚାଲିଛି ପା ଟାଇମ୍ ଚାଲିଛି ଆଉ। ଆଉ କୁହନ୍ତୁ କଣ ସବୁ ଖବର ଆପା ରଜ ଅ ହଁ ଭଲ କଟିଲା ଏପଟରେ ଆମର ଏମିତି ପିଠାପଣା ଟିକେ ହେଇଥିଲା। ଆଉ ଗାଁକୁ ବି ଟି ଯାଇଥିଲୁ ବୁଲିିବାଲିକି ଆସିଲୁ। ଆଉ ଏମତି ବନ୍ଧୁବାନ୍ଧବ ଆସିଥିଲେ। ଆମର ଏଇପଟରେ ଅଛି ଆଉ। ଆଉ ଗାଁ ଆମେ ବୁଲି ସାରିକି ତାପରେ ବନ୍ଧୁବାନ୍ଧବ ବି ଆସିଥିଲେ ବନ୍ଧୁବାନ୍ଧବ ସାଙ୍ଗରେ ଟିକେ ଇଏ ଖୁସି ବାସି ହେଲୁ ତାପରେ ଏମିତି ଆଉ କଥା ଆଉ।
ଆହା। ଆମର ବି ଭଲରେ ଆଁ ଆମେ ଏଇନା କୁସୁମପୁର କୋଟ ପାର୍କରେ ଶୁଣିଛ ନା? ନା କୁସୁମପୁରରେ ଟିକେଟା ପାର୍କ ଅଛି। ଆମେ ଭାଇ ଭଉଣୀ ମାନେ ସବୁ ବୁଲିବାକୁ ଯାଇଥିଲୁ ଦେ
ଆଜ୍ଞା ଆଜ୍ଞା।
ସେଦିନ ଯୋଉ ବର୍ଷା ହେଲା ତମେ ବିଶ୍ଵାସ କରିପାରିବେନି କୁ ଖାଲି ବିଜୁଳି ଘଡଘଡି ମାଇଲା ଆଉ। ତମେ ତ ଆଗେ ଗୋଟେ ଯେଗାରେ ରହି ଗୋଟେ ଜାଗାରେ ରହିଲୁ ତାପରେ ଯେମିତି ଟଳୁ ବର୍ଷା ଟିକେ କମିଲା ତା ଆମେ ଗଲୁ ବୁଲିିବାଲିି
ସେଇଠି କଣ ପାର୍କ ରେ ଭୋଜି ଭାତ କରିଥିଲେ ନାଁ ନାଇଁ?
ନା ନା ନର୍ମାଲ ଖାଲି ବୁଲିଲୁ, ଗୁପଚୁପ ଖାଇଲୁ ଆଉ ଗୁଗୁନି ଖାଇଥିଲୁ ଥଣ୍ଡା ମଣ୍ଡା ପିଇକି ଆଇଲୁ ଆଉ।
ଆଚ୍ଛା ଆଚ୍ଛା ହ ହଁ ଆହ। ଆଉ ପାଗ ସେପଟରେ କେମିତି ସବୁ?
ଆଜି ସକାଳୁ ବର୍ଷା ହଉଚି ଆଉ। ହଉଛି ହଉଛିି ବର୍ଷା ହଉଚି।
ଆମର କାଲି ବର୍ଷା ହେଇଥିଲା। ଏବେ ଆଉ ବର୍ଷା-ଆ ନାହିଁ। ଆ ଉଁ ଯେହେତୁ ବର୍ଷା ନାହିଁ। ଆମେ ଏବେ ଟିକେ ବାହାରେ ବୁଲାବୁଲି କରୁଛୁ। ହୁଁ ହୁଁ ହା ହା ହା।
ଅହ ଖେଳ ଫେଳଉଛି ଗାଁରେ, କ୍ରିକେଟ୍ ବ୍ରିକେଟ୍ ଖେଳୁଛନ୍ତି।
କ୍ରିକେଟ ତ ଏଇଠି ହଁ ଖେଳନ୍ତି। କିନ୍ତୁ, ମୁଁ ଯାଏନି କ୍ରିକେଟ ଖେଳ ଇଏକୁ।
ଆ ଇଣ୍ଟରେଷ୍ଟ ନାହିଁ।
ନାଇଁ, ମୁଁ ଘର ଭିତରେ ଏମିତି ଥାଏ। ବିଲରୁ କାମ ସାରିବି। ତା'ପରେ ଯଦି ବ ବ କାମ ପଇଲା ଗୋଟେ ଜାଗାରେ ଜଗୁ। ପାର୍ଟ ଟାଇମ୍ ଜବ୍ କରିଛି ସେଠି। ଏଇନା ଆମର ଧାନ ଚାଷ ତ ଏବେ ଚାଲୁଛି। ଭେଣ୍ଡି ବାହାରୁଛି ଆଉ ବାଇଗଣ କିଛି କିଛି କରିଛୁ ଆଉ। ଭେଣ୍ଡି ଟା ବାହାରୁଛି ଭଲ। ରେଟ୍ ଯାଉଛି ବର୍ତ୍ତମାନ ତିରିଶ ତିରିଶ ପଇଁତିରିଶ ଟଙ୍କା ରେଟ୍ ଯାଉଛି ଆମର। ବିଲବାଡି ଅଛି ଆଉ। ଆଜ୍ଞା, ମେ ଚାକିରି କରିବା ଅପେକ୍ଷା ଚାଷରେ ବହୁତ ଭଲ ଲାଭ ହଉଛି।
ଭଲ ହଁ, ହଁ ଚାକିରିଠୁ ଚାଷ କରିବ ଆହୁରି ଭଲ।
କୋଡିଏ ତି-ତିରିଶ ଡିସ୍ ମିଲ ଖଣ୍ଡେ ଜମି ଅଛି। ତ-ଅ ସେଇ ଏଥିରେ ଚାଷ କରାଯାଉଛି। ତ ଯାହା କିଛି ବାହାରି ଯାଉଛି। ଦିନକୁ ନିହାତି ହଜାର ଦେଢ ହଜାର ଟଙ୍କାର
ଭଲ ଆଉ କଣ? ଭଲ ତ ଭଲ ଭଲ ଭଲ
ଆଚ୍ଛା, ତିରିଶ ଚାଳିଶ ହଜାର ହେଲାଣି ଆଉ, କଣ ଦରକାର? କିଛି ଦରକାର ନାହିଁ ଆଉ। ଘରେ ରହିକି। ଆଉ ଯାହା ପାର୍ ଟାଇମ୍ ରୁ ସାତ, ଆଠ, ଦଶ ସାତ ହଜାର ବାହାରୁଛି ଏୟା ଆଉ। ଆପରେ କଣ ପ୍ଳାଣ୍ଣିଙ୍ଗ ଅଛି?
ଆ'ପରେ ସେମିତି ବି କମ୍ କରିଆ, ମ୍ କମ୍ କରିଆ ମାସର ଡ଼ିଗ୍ରୀ କମ୍ ଦବା ଆଉ। ବି କମ୍ ପରେ ଯଦି, ପାର୍ଟ ଟାଇମ୍ ଜବ କଣ ଭଲ ମିଳିଲା? ବୁଝିଲ ତ!।
ହୁଁ ହୁଁ ହୁଁ। ହୁଁ, ଆକାଉଣ୍ଟସ୍ ଆକାଉଣ୍ଟସ୍ ରେ ଆପଣଙ୍କର ଥିବ। ଆକାଉଣ୍ଟ ରେ ଛୋଟ ମୋଟ କ-କମ୍ପାନୀର ଆକାଉଣ୍ଟରେ ଆପଣ ବି ଜବ୍ କରିପାରିବେ ନାଇକି? ନା ସିଏର ପ୍ରୋବ୍ଲେମ୍ ଅଛି।
ନା ସିଏ ର ପ୍ରୋଗ୍ରାମ ନାହିଁ।
ଆଜ୍ଞା।
ଯ ଉଁ ଇଣ୍ଟରେଷ୍ଟ ନାହିଁ ତା ଭିତରେ ବସିକି କିଛି ଲାଭ ନାହିଁ। ପଇସ ପଇସା ଯିବ ଖାଲି ବୁଝିଲେ ତ! ବର୍ବାଦ ହବ। ଯେ ଯୋଉ ଜିନିଷ ରେ ଇଣ୍ଟରେଷ୍ଟ ଅଛି। ସେ ଜିନିଷ କଲେ ହଁ ଯଦି ନ ହେଲା ତବି ବି ମାନେ ଦୁଃଖ ହୁଏନା। କିନ୍ତୁ ଯା ଦେହରେ ଇଂଟରେ ଟ୍ରେଷ୍ଟ ନାହିଁ, ସେଠି ପାଣି ଜିମିତି ପଇସା ବୁଡେଇବା ହିସାବ ରେ ଠିକ୍ ନୁହଁ।
ହୁଁ ହୁଁ ହୁଁ ହ। ଆଉ ଟେକ୍ନିକାଲ-ଅ ଉପରେ କଣ ସବୁ ଜିନିଷ ଆପଣଙ୍କର, ଇଂଟରେଷ୍ଟ କଣ? ଟେକ୍ନି
ଟେକ୍ନିକାଲ କିଛି ନୁହଁ। ମାନେ ବୁଝିପାଇଲିନି। ଆଉ ଥରେ କୁହନ୍ତୁ।
ମାନେ ମୁଁ, କହିଲି ଟେକ୍ନିକାଲ ଫିଲ୍ଡ ରେ ଆପଣଙ୍କର କଣ? ମାନେ ଆପଣଙ୍କୁ କଣ ଭଲ ଲାଗେ? ଫ୍ରୀ ବେଳେ କଣ ବଳ ଟେକ୍ ଟେକ୍ନିକାଲ ଜିନିଷ କିଛି କରିବାକୁ ଭଲ ଲାଗେ, ନା ହଁ, ହଁ। ଆଛା ଆଚ୍ଛା ନା
ଏଇନା ବର୍ଷା ଋତୁ ଆଇଲା ଯେ, ପ୍ରା ବ୍ରୋ ଅଲରାଉଣ୍ଡର୍
ଅଲ୍ରାଉଣ୍ଡର! ଯା ହଉ ବଢ଼ିଆ।
ହଁ
ହେଜନ୍ତି।
ଆଜ୍ଞା।
ମୁଁ କହିଲି ମ୍ୟାଚ୍ ଫ୍ୟାଚ ଜିତନ୍ତି, ଆପଣଙ୍କ ଖେଳିକିରି?
ସ୍କୁଟି ନାହିଁକି ତାଙ୍କ ପାଖରେ?
ଆଜ୍ଞା।
ଆ ମତେ ବୋଲିଂ କରିବା ମାନେ ପ୍ରାୟତଃ ବେଶୀ ଭଲ ଲାଗେ। ବ୍ୟାଟିଂ ମତେ ମିଳବା ନ ମିଳିବା ଚଳେ କିନ୍ତୁ ଆମ ଟିମ୍ ରେ ଆ ମୋର ବୋଲିଙ୍ଗ ହଉଛି କନଫମ୍ ବୁଝିଲେ ତ
ହୁଁ ହୁଁ ହୁଁ ହୁଁ ହୁଁ
ତ ମୋର ହୋଉଛି ମାନେ ଯେ ଆଠ ଓଭୋରିଆ ହୁଏ ଦି ଓଭର ମୋର୍ କନ୍ଫର୍ମ। ବ୍ୟାଟିଂ ଏତେ ପ୍ରାୟତଃ ଦି ତିନି ୱିକେଟ୍ ପରେ ମିଳେ ଆଉ
ବ୍ୟାଟିଂ ଟା ହାଲକା ହୁଲ୍କା।
ହଁ ବୋଲିଙ୍ଗ୍ ମାନେ କନଫର୍ମ ବୁଝିଲେ ତ ହଁ ଫର୍ୱାର୍ଡ ବୋଲର ମାନେ ବୋଲିଙ୍ଗ ଅଲ ରାଉଣ୍ଡର ଆଉ।
ହୁଁ ହୁଁ। ମାନେ ଖେଳିବା ଟା ସବୁଠୁ ଭଲ ଯେ ଆପଣ କ୍ରିକେଟର ବାୟା ଅଛନ୍ତି। ଲୋକ ଆମର ଏପଟରେ ଫୁଟ୍ ବଲ୍ ଉପରେ ବେଶୀ। ଫୁଟବଲ୍ ଆଉ ହକି ଉପରେ। ବେଶୀ। ଏପଟ ମାନେ ଆଦିବାସୀ ସାଇଡ୍ ଟା ଆଦିବାସୀ ସାଇଡ୍ ଟା ହ ମାନେ ଜାଣିଥିବେ ତ ଆଦିବାସୀ ସାଇଟ୍ କନ୍ଧମାଳ ହେଲା କେନ୍ଦୁଝର ହେଲା ଏ ତୁବା ଆଦିବାସୀ ସାଇଟ୍ ନା ତ ଆଦିବାସୀ ସାଇଟ୍ ମାନେ ତା ମାନେ ଏ
ତାଙ୍କର ଫିଟନେସ୍ ଲେବୁଲ୍ ବହୁତ ଭଲ ଥାଏ। ଆଦିବାସି ସାଇଟ୍ ର ତାଙ୍କ ଲୋ ଲୋକ ଫିଟନେସ୍ ଲେବୁଲ୍ ବହୁତ ଭଲ ସେ ବିନା ଏକ୍ସରସାଇଜ୍ ୟୋଗା କରିକି ବହୁତ୍ ମାନେ ତମ ବଡି ମସଲ୍ସ ଗୁରା ବହୁତ ଟାଇଟ୍ ଥାଏ।
ପାହାଡ ଚଢିବାକୁ ଆଞା ପଡୁଛି ଯା ଆମେ ମାନେ ଯୋଉ କୋଷ୍ଟାଲ ବେଲ୍ଟ ର ଲୋକ ଯେ ଚଢି ପାରିବେନି ଆମର ପାହାଡ ଚଢିବାକୁ ଆଉ
ସେ ଛୋଟବେଳୁ ସେ ଛୋଟବେଳୁ ସେଇଠି ରହିକି ମାନେ କିଛି ନ କରିକି ବି ତାଙ୍କର ହେଇଯାଏ ବୁଝିଲେ ତ
ଆଜ୍ଞା।
ଯେ ନ ଯିମ୍ ଯାଇ ଏତେ ପଇସା ନ ଟଙ୍କା ଖର୍ଚ୍ଚ କରିକି ବି ତାଙ୍କର ବଢି ଏକଦମ୍ ଭଲ ହେଇଯାଏ। ହଁ ସେଇଥିପାଇଁ କା ଏନା ଆମର ଭଉଣୀର ବାହାଘର ସଇଲା ଜଷ୍ଟ ଆଜି ରିସେପସନ୍ ଅଛି। ଆଜ୍ଞା ରିସେପସନ୍ କୁ ଭୁନି ପାଂଚଟା ସାଢେ ପାଂଚଟା ବେଳେ ଯିବାର ଅଛି ଆଉ।
ହୁ ହୁ।
ଆ ଭଉଣୀ ମୋର ଏସପି ମେଡି କାଲ୍ କଟକ ରେ ନୁହଁ
ଆଜ୍ଞା। ଓ ସେପଟରେ ଅଛନ୍ତି ନାଇଁ କି। ଆ ସେ ମେଡିକାଲରେ ମେଡିକାଲ ଲାଇନରେ ଅଛନ୍ତି ଯାହା ହଉ
ଲାଇନରେ ଅଛନ୍ତି ଆଉ
ସେ ହେଲ୍ଥ ପ୍ରୋବ୍ଲେମ୍ ପାଇଁ
ହଁ ହଁ ହେ ଆମର ଭଲ ଆମର କିଛି ବି ହେଲେ ତାଙ୍କ ପାଖରେ ମାନେ ମାନେ ଦେଖ ମେଡି କାଲରେ ଗୋଟେ ଲୋକ ଥାଇ ଥିଲେ ଭଲ ହୁଏ ଜାଣିଛ ତ ମାନେ କିଛି ବି ମାନେ ମାନେ ଟିକେ ହୁଏ ଭଲ ହଁ ସାଙ୍ଗେ ସାଙ୍ଗେ ପାଇ
ସର୍ଭିସ୍ ମିଳିବ ହଁ
କିଛି ଅର୍ଜେଣ୍ଟ ଅଛି ତ ସାଙ୍ଗେ ସାଙ୍ଗେ ତମକୁ ସାହାଯ୍ୟ ଦେଇଦେବେ
ତ ମୁଁ ଯାହଉ ତ ଉ ମେଡିକାଲରେ ଜଣେ ଅଛନ୍ତି ଆଉ ଭଉଣୀ କେତେ ପାଠ ପଢିଛନ୍ତି?
ଆମ ଭଉଣୀ ଜିନେସ୍ ଆଡମିନିଷ୍ଟ୍ରେସନ୍ ଜାଣିଛନ୍ତି? ସିଏ କମ୍ପ୍ଲିଟ୍ କରିକି ତାଙ୍କର ବାହାଘର ହେଇଗଲା ଆଉ।
ଓ ଯାଆ ଭଲ କଥା ମାନେ କହିବାକୁ ଗଲେ ମ ଉଁ ଗୋଟେ ମିଡିଲ କ୍ଲାସ ରୁ ଆଇ କ୍ଲାସ ଉପରକୁ ଏବେ ଆପଣ ଆପଣ ଜମ୍ପ କରୁଚନ୍ତି ଠିକ୍ କଥା ସପୋର୍ଟ ଫା ଫାଇନାସଆଲି ଆଉ ମେ ମେ ଫିଜିକାଲି ମେଣ୍ଟାଲି ସବୁ ଆଡୁ ଯଦି ବନ୍ଧୁବାନ୍ଧବର ସପୋର୍ଟ ରହିଲା ନା
ଆଜ୍ଞା ଆଜ୍ଞା ହଁ ଭଲ ମେ ବି ଫ୍ୟାମିଲି ର ସପୋ ଦରକାର ଫ୍ୟାମିଲିର ସପୋର୍ଟ ମିଳିଲେ ବହୁତ ଭଲ।
ଆଜ୍ଞା ଆଉ ଆପଣଙ୍କ ଫ୍ୟାମିଲି କଣ ଜଏଣ୍ଟ ଫ୍ୟାମିଲି ଅଛନ୍ତି ନା ଇ ଲିଫ୍ଟ ଜଏଣ୍ଟ ଫ୍ୟାମିଲି ଆମର ବି ଜଏଣ୍ଟ ଫ୍ୟାମିଲି ଅଛି। ଅନ୍ତି ଅ ବାପା ମା ଆଉ ଦୁଇ ଭାଇ ଅଛନ୍ତି ଝିଆରୀ ପୁତୁରା ମାନେ ଗୋଟେ ବଡ ଫ୍ୟାମିଲି କହିବାକୁ ଗଲେ ଖାଇବା ବେଳକୁ ଆମକୁ ତିନ୍ତାଟା ଅଛି ଆମର କେତେ ବଡ ଫ୍ୟାମିଲି ଆପଣ ଜାଣୁଥିବେ।
ଆଜ୍ଞା ମୁ ବହୁତୁ ଜଏଣ୍ଟ ଫ୍ୟାମିଲିରେ ଅସୁବିଧା
ତାଙ୍କର ଗୋଟେ ସ୍ନେହ ଶ୍ରଦ୍ଧା ଯୋଉ ଅଛି। ସେଇଟା ମାନେ ନିୟୁଟ୍ରାଲ୍ ଫ୍ୟାମିଲିରୁ ମିଳି ନଥାଏ ତ ଏଇ ଫ୍ୟାମିଲିରୁ ଏଟା ହିଁ ମିଳିଥାଏ ତେଣୁ
ଆପ
ଯାହା ହଉ ଆପଣଙ୍କର ତ ଖାଇବା ପିଇବା ସରିଲାଣି ଆମର ଏପଟରେ ଖାଇବା ପିଇବା ସରୁଛି। ତ ଆପଣ କଣ ଏବେ ଖାଇସାରି ଶୋଇବେ ନା କଣ?
ହଁ ଯାଉଚି ଯାଉଚି। ଆଉ ସବୁ ଜିନିଷ ଚିକୁ ଅଛ କି ଚିକୁ ନାହିଁ ଆଜ୍ଞା ରହୁଛୁ ଧନ୍ୟବାଦ ହଁ ଧନ୍ୟବାଦ ଧନ୍ୟବାଦ। ତୁ ଏଇନା ଏଇନା ଶଇଲା ପରେ।